ହଁ କଣ କରଛୁ ସାଙ୍ଗ।
କିଛି ସମୟ ସାଙ୍ଗ ବସିଥିଲି।
ଆଉ ଖା କଣ ଖାଇ ଖୁଆ ଦେଇଛୁ ନା କିଛି ଖାଇନୁ।
ହୁଁ ହଁ ଖିଆ ପାଇଁ କେତେବେଳଠୁ ସରିଲାଣି ମୁଁ ଏବେ ବସିକି ଲେଖୁଥିଲି।
ଓହୋ ପାଠ ପଢ଼ା ନା।
ପାଠ ପଢ଼ା।
ଆଉ ସବୁ ଦେହ ବା ଭଲ ଅଛି। ଅଛି ଘରେ ଲୋକଙ୍କ ଦେହ ପାଇଁ ସବୁ ଭଲ ଅଛି।
ହଁ ମୋ ଦେହ ପା ତ ଭଗବାନଙ୍କ ଦେହରୁ ମୋର ସବୁବେଳେ ଭଲ ରହୁଛି ଘର ଲୋକଙ୍କ ଦେହ ପା ବି ସମସ୍ତଙ୍କର ଭଲ ଆଉ ତୁ ତୋ ଦେହ ପା କେମିତି ଅଛି।
ହଁ ମୋ ଦେହତେ ଭଲ ଅଛି ଘରେ ବି ଭଲ ଅଛି ଯେହିଲେ ବୋଉ ଦେହ ଟଏ ଅସୁସ୍ଥ ତାେ ଭଲ ନାହିଁ ଦେହ ଟିକେ। ଏମିତି ଆଜି ଜୀବନ ଚାଲିଛି ଆଉ ଆଉ ତ ଏଟ ଯୋଉ କଣ କହିଲୁ ରଥଯାତ୍ରା ଆସୁଛି ନା ତ ମୁ କହିବା ପାଇଁ ଯାଉ। ଥିଲ କି ଏଇଥିପାଇଁତେ ଫୋନ କରିୁଛି କାହିଁକିନା ରଥଯାତ୍ରା ଯେତେବେଳେମ ମାନେ ଜଗନ୍ନାଥଙ୍କର ଗୋଟେ ପର୍ବ ମାନେ ତାଙ୍କର ପର୍ବ ଆମର ବି ପର୍ବ ରଥଯାତ୍ରା ଆସିଲାଣି ଗୋଟେ ପର୍ବ ନା ତ ସେଥିପାଇଁ ଆମ ଗାଁରେ ରଥଯାତ୍ରା ହଉଛି ବହୁତ ଭଲ ଭାବରେ ତ ମୁଁ ଚାହୁଁଛି ତୁ ଆସିଲେ। ବହୁତ ଭଲ ହବ।
ନିଶ୍ଚୟ ଯିବି ନିଶ୍ଚୟ ଯିବି ଯେହେୁ ମୋତେ। କୁ ମୁଁ ନିଶ୍ଚୟ ଯିବି ତା ପୂର୍ବରୁ ତୁ ମତେ କହ କେମିତି କଣମ ରଥଯାତ୍ରା ହଏ କେମତି କଣ ତମେ। ପାଳନ କର। ମତେ ଟିକେ ଜଣା ତା ବିଷୟରେ ମୁଁ ଟିକେ ଜାଣିବି।
ହଉ କହୁଛି ଶୁ ଦେଖି ଆମ ଗାଁରେ ରଥଯାତ୍ରା ତ ହଉଛି ରଥଯାତ୍ରାଛି ସମସ୍ତଙ୍କ ଗାରେ ଗୋଟେ ଯାହାେଲେ ଜ ସବୁ ଗାଁରେ ଜଗନ୍ନାଥ ମନ୍ଦିର ହେଇଥିବ ତ ସେମିତି ଆମ ଗାଁରେ ଜଗନ୍ନାଥ ମନ୍ଦିର ଅଛି ଏଇ ବର୍ଷ ବି ଆମର ମାନେ ସବୁ ବର୍ଷ ଭଳିଆ ଏଇ ବର୍ଷ ବି ଆଉ। ମାନେ ବହୁତ ସବୁ ବର୍ଷା ଟିକେ ମାନେ ଭଲ ଭଲ ମାନେ ଗୋଟେ ବର୍ଷ ଏକ ବର୍ଷ କଲେ ବୋଲି କଣ ଆଠ ବର୍ଷ ସେଇୟଆ କରିବି ସେଇଆ ତ ନୁହଁ ନା ତ ଯୋଉ ଯୋଉ ସବୁ ବର୍ଷ ଟିକେ ଆମର ଭଲ ଭାବରେ କରୁଛନ୍ତି ରଜ ଉତ୍ସମ ଯୋଉ ଜଗନ୍ନାଥଙ୍କ ଯୋଉ ରଥଯାତ୍ରରେ। ତ ମୁଁ ଭାବୁଛି ଏଇ ବର୍ଷ ଆମର ଏମିତି ହବ କାହିଁକି ନା ବହୁତ ଆମର ଗୋଟେ ସଙ୍ଗ ମାନେ ଗାଁ ଲୋକ ଗୋଟେ ସଙ୍ଗ ବସେଇଛନ୍ତି କି ଆମର ସବୁ ବର୍ଷ ନୂଆ ନୂଆ ରଥ ବି ତିଆରି ହଉଛି ତ ଜଙ୍ଗଲରୁୁ ଆମ କାଠ ଆସିକି ଠାକୁରଙ୍କ ପାଇଁ ରଥ ଭଲରେ ନୂଆ ନୂଆ ତିଆରି ହଉଛି ଏ ବର୍ଷ ବି ବହୁତ ବଡ ରଥ ଆମର। ତିଆରି ହେଇଛି ତ ଜଗନ୍ନାଥଙ୍କ ପାଇଁ ତ ଆମର ଯେତିକି ଯୋଉ ଜଗନ୍ନାଥ ଯୋଉ ଦିନ ରଥଯାତ୍ରା ହବ ସେଦିନ ହଉଛି ଆମ ଗାଁର ମାନେ ସେଦିନ ମାନେ ବହୁତ ଆୟୋଜନ ଅଛି କାହିଁକିନା ମାନେ ଯାତ୍ରା ହେଇକକା ପଡେ ଆମର ମୀନା ବଜାର ହେଇକକା ପଡେ ତ ଦୋଳି ହେଇକକା ପଡେ ଏମିତି। ଇତ୍ୟାଦି ବହୁତ କିଛି ଜିନିଷ ପେ ତ ଯେତେବେଳେ ମାନେ ଜଗନ୍ନାଥ ଆସିବେ ତାଙ୍କ ମାଉସୀ ମାଙ୍କ ଘରକୁ ଯେତେବେଳେ ସେ ଆସନ୍ତି ମାନେ ସେ ମାନେ ଆମେ ଯୋଉ ମୁଁ ଏଇ ବର୍ଷ ଆର ବର୍ଷ ଗତ ବର୍ଷ ଦେଖିଛି କି ମାନେ ଯୋଉ ଦିନ ରଥଯାତ୍ରା ହେଲା। ସେଦିନ ମାନେ ଦିନ ବେଳ ବହୁତ ଗରମ ହେଇଥିଲା ତ ଗରମ ହେଇ ଯେତେବେଳେ ହେଇଛି ମୁଁ ଭାବିଲି ଏ ବର୍ଷ ବଧେ ରଥଯାତ୍ର ବର୍ଷା ହବନି ତ ମାନେ କହିବାକୁ ଗଲେ ମାନେ ଯୋଉ ଦିନରେ ବହୁତ ଗରମ ହେଲା ଠିକ ରଥ ଟାଣିଲା ସମୟରେ ବହୁତ ଜୋର ସେ ବର୍ଷା ହେଲା। କାହିଁକି ନା ମାନେ ଏମିତି ଯେକୌଣସି ହେଇଥାଉ କିନ୍ତୁ ରଥଯାତ୍ରା ଦିନ ବର୍ଷା ଟା ହେବା ମାନେ ହବ ମାନେ ନିଶ୍ଚୟ ହବ କାହିଁକି ଏଟା ଜଗନ୍ନାଥ ଗୋଟେ ଠାକୁରଙ୍କର ଗୋଟେ ନୀଳା କାହିଁକି ନା ରଥଯାତ୍ରାରେ ମାନେ ଏମିତି କୋଉଠି ନାହିଁ କି ରଥଯାତ୍ରାରେ ସବୁ ବର୍ଷ ବର୍ଷା ହୁଏ ତ। ଯଥଯାତ୍ରା ବି ବର୍ଷା ହୁଏ ତ ବାହୁଡ଼ାରେ ବି ଯି ଯେତେବେଳେ ଜଗନ୍ନାଥ ବଳରାମଉ ସୁଭଦ୍ରା ଯେତେବେଳେ ତାଙ୍କ ମାଉସୀ ମା ଘରଠ ତାଙ୍କ ନିଜ ଘରକୁ ଯେତେବେଳେ ଯାଆନ୍ତି ସେତେବେଳେ ହଉଛି କି ସେତେବେଳେ ହଉଛି ସେତେ ମାନେ ସେ ବାହୁଡ଼ା ଦିନ ବି। ବର୍ଷା ହୁଏ ତ ବହୁତ ଜୋରରେ ହ ଦିନରେ ବି ଗରମ ଲାଗେ ରାତିରେ ବି ଯୋଉ ତାଙ୍କ ଚାରିଟା ସମୟରେ ଯୋଉ ଯେତେବେଳେ ଅପରାହ୍ନ ଚାରିଟା ବେଳେ ଯେତେବେଳେ ସେ ଯାଆନ୍ତି ତାଙ୍କ ମାନେ ନିଜ ଘରକୁ ଫେରନ୍ତି ସେତେବେଳେ ବି ବହୁତ ଜୋର ସେ ବର୍ଷା ହୁଏ ତ ଏମିତି ଯୋଉ ସାତ ଆଠ ଦିନ ଯେତେବେଳେ ଜଗନ୍ନାଥ ବଳରାମ। ସୁଭଦ୍ରା ଯେତେବେଳେ ଆସିକି ରୁହନ୍ତି ତାଙ୍କ ମାଉସୀ ମା ଘରେ ସେଇ ସାତ ଆଠ ଦିନ ବି ଆମର ଯୋଉଠି ତାଙ୍କ ମାଉସୀ ମା ଘର ପାଖରେ ଆମର ବହୁତ ଭୋଜି ହୁଏ ସାତ ଆଠ ଦିନ ମାନେ ଅରୁଆ ଅନ୍ନ କୋଉଦିନ ଅରୁୁଆ ଅନ୍ନ ଭାତ ଡାଲମା ଖଟା ଏମିତି ହୁଏ ତ କୋଉଦିନ ଖେଚେରି କି ଡାଲମା ହୁଏ ଏମିତି ଆଠ ଦିନ ହୁଏ ତ ଲାଷ୍ଟ ଏ ବାହୁଡା ଦିନ ବହୁତ ଆୟୋଜନ ବହୁତ ଭୋଜନ ହେଇଥାଏ ତ ବହୁତ ଯାତ୍ରା ହେଇକା ବି ଆମର ପଡେ ରଥଯାତ୍ରା ତ ଆମ ଗାଁରେ ଏମିତି ସବୁ ମାନେ ରଥଯାତ୍ରାଙ୍କର ଠାକୁରଙ୍କର ପାଳନ ହଉଛି ତ ତମ ଗାଁ ରେ କେମିତି କଣ ହଉଛି ତ ମତେ ଟିକେ କହ ମୁଁ ଶୁଣେ ଟିକେ ମୁଁ ତ ଆମ ଗାଁ ବିଷୟରେ କହିଲି ନା ତ ମୁଁ ଜାଣିବା ପାଇଁ ଚାହୁଁଛି କି ତମ ଗାଁରେ କେମିତି କଣ ହଉଛି ଟିକେ ମତେ କହ।
ଦେଖେ ରଥଯାତ୍ରା ହେଲା ଆମ ଓଡିଆ ମାନଙ୍କ ଙ୍କର ଗର୍ବ ଆଉ ଗୌରବର ପରମ୍ପରାର ପ୍ରତୀକ। ହଁ ମୁଁ ପ୍ରତି ମୁଁ ପ୍ରତି ପ୍ରତିବର୍ଷ ଏହି ପର୍ବକୁ ବହୁତ ଆନନ୍ଦର ସହିତ ପାଳନ କରେ ରଥଯାତ୍ରା ଆସିବା ପୂର୍ବରୁ ଆମ ଘରେ ବହୁତ ଖୁସିର ପରିବେଶ ରହେ ସମସ୍ତେ ରଥଯାତ୍ରା ପାଇଁ ଅପେକ୍ଷା କରିଥାନ୍ତି ଟେଲିଭିଜନ ରେଡ଼ିଓ ସବୁଠାରେ ରଥଯାତ୍ରା ବିଷୟରେ ଆଲୋଚନା ହୁଏ ମୁଁ ମଧ୍ୟ ଛୋଟବେଳୁ ଏହି ପର୍ବକୁ ବହୁତ ଭଲ ପାଏ ଆମ ଘରେ ସେଦିନ ପୂଜା କରାଯାଏ ମା ଘର ସଫା କରି ଫୁଲ ଝୋଟିରେ ସବୁ ସଜାନ୍ତି ଘର ଦ୍ୱାର ସେତେ ସବୁ ଥାଏ ଧୁଆ ଧୋଇ ସାରିକି ତାପରେ ଅ ବିଭିନ୍ନ ପ୍ରକାର ଫୁଲରେ ମାନେ ଫୁଲ ଆମ୍ବ ତୋରଣରେ ଘର ସଜାନ୍ତି ଘରେ ଖିରି ପୁରୀ ବିଭିନ୍ନ ପ୍ରକାର ପ୍ରକାର ମିଠା ପ୍ରସ୍ତୁତ କରନ୍ତି ହଁ ଆମେ ସମସ୍ତେ ମିଶି ଭଗବାନଙ୍କୁ ଜଗନ୍ନାଥଙ୍କୁ ଭୋଗ ଲଗାଉ ସେଦିନ ଭଗବାନ ଜଗନ୍ନାଥଙ୍କ ପାଇଁ ମୁଁ ଗୋଟେ ଖିରି ବି ବନାଯାଏ ଆମ ଘରେ ସେଦିନ ଘର ପରିବେଶ ବହୁତ ତ ଭଲ ଲାଗେ ବହୁତ ପବିତ୍ର ଲାଗେ ଆନନ୍ଦମୟ ଲାଗେ ଆଉ ଆଉ ଆମ ଗାଁ ରେ ଯୋଉ ରଥ ଯାତ୍ରା ହୁଏ ସେବଠି ତିନି ତିନୋଟି ବଡ ବଡ ରଥ ଦେଖିବାକୁ ଅ ମିଳେ ମାନେ ବଡ ବଡ ଦେଖି ଭଲ ଲାଗିବ ଦେଖିବା ପାଇଁ ଆ ସେଠି ଶ୍ରୀଜୀିଉଙ୍କୁ ଦେଖିଲେ ବ ଆତ୍ମାଙ୍କୁ ଶାନ୍ତି ସନ୍ତୋଷ ମାନେ ଆତ୍ମାକୁ ଶାନ୍ତି ଲାଗେ ଆ ଶ୍ରୀ ଜଗନ୍ନାଥଙ୍କ ମାନେ ତାଙ୍କର ଯୋଉ ତିନିଟା ରଥ ଅଛି ତୁ ତ ଜାଣିଥିବୁ ଜଗନ୍ନାଥଙ୍କ ରଥଙ୍କ ନାଁ ହେଲା ନନ୍ଦିଘୋଷ ବଳଭଦ୍ର ରଥଙ୍କ ନାମ ହେଲା ତାଳଧ୍ୱଜ ଆଉ ସୁଭଦ୍ରାର ରଥର ନାମ ହେଲା ଦର୍ପଦଳନ ଏମିତି ତାଙ୍କ ଭଗବାନଙ୍କର ତିନୋଟି ରଥ ଥାଏ ଏଇ ରଥ ଗୁଡିକ ରଙ୍ଗୀନ କପଡ଼ା ସୁନ୍ଦର ସାଜସଜା ସଜା ହେଇଥାଏ ତୁ ବି ଦେଖିଥିବୁ ବହୁତ ଜାଗାରେ ଆମ ଗାଁ ରେ ବି ଏମିତି ସଜା ଯାଏ ଆଉ ତାକୁ ଦେଖିବା ପାଇଁ ବହୁତ ମାନେ ଗାଁ ପାଖ ପାଖ ଲୋକେ ବି ଆସିକି ବହୁତ ମାତ୍ରାରେ ଭିଡ଼ ଜମାନ୍ତି ଘର ଛାଡ଼ି ଯାତ୍ରା ସମୟରେ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୁଏ ଭଜନ କୀର୍ତ୍ତନ ଢୋଲ ଶବ୍ଦରେ ଅ ପରିବେଶ ଗୁଞ୍ଜି ଉଠେ ଛୋଟ ପିଲାମାନେ ମଧ୍ୟ ଖେଳନା ରଥ ଟାଣି ଟାଣନ୍ତି ପ୍ରାୟତଃ ଦେଖିଥିବୁ ତମ ଗାଁରେ ବି ଛୋଟ ଛୋଟପିଲାମାନେ ମାନେ ବଡ଼ ରଥ ରଥ ହୁଏ କିନ୍ତୁ ଛୋଟ ଛୋଟ ପିଲାମାନେ ବି ବହୁତ ପ୍ରକାରର ରଥ ମାନେ ଛୋଟ ଛୋଟ ରଥ ଟାଣିକି ସେମାନେ ଖୁସି ହୁଅନ୍ତି ଅ ମୁଁ ମଧ୍ୟ ମୋ ସାଙ୍ଗ ମାନଙ୍କ ସହିତ ମାନେ ଛୋଟ ଛୋଟବେଳେ ଯେତେବେଳେ ଥିଲି ମୁଁ ବି ତାଙ୍କ ସହିତ ଛୋଟ ରଥ ଟାଣିବାକୁ ବହୁତ ମତେ ଭଲ ଲାଗୁଥିଲା ବହୁତ ମଜ୍ଜା ଲାଗୁଥିଲା ସେମାନଙ୍କ ସହିତ ମିଶିକି ମୁଁ ବହୁତ ଥର ମାନେ ଏମତି ଟାଣିଛି ରଥଯାତ୍ରାରେ ମେଳା ମଧ୍ୟ ବସେ ଆମ ଗାଁରେ ସେଠାରେ ବିଭିନ୍ନ ପ୍ରକାର ଖେଳନା ମିଠା ଖାଦ୍ୟ ମିଳେ ବିଭିନ୍ନ ପ୍ରକାର ଖାଦ୍ୟ ଖେଳନା ଏମିତିକି ମାନେ ମିଳେ ମୁଁ ମୋ ପରିବାର ସହ ମେଳାକୁ କୁ ଯାଏ ମାନେ ମୁଁ ବି ତାଙ୍କ ସହିତ ବୁଲିବାକୁ ଯାଏ ଅଧିକ ଜିନିଷ କିଣେ ଦେଖେ ଗୁପଚୁପ ଚାଟ୍ ଆଇସ୍କ୍ରିମ ଏଇରା ସବୁ ଖାଇବାକୁ ବହୁତ ଭଲ ଲାଗେ ମୋତେ ତ ସେଠି ବି ମିଳେ ତ ଏଟା ଗୋଟେ ବାହାନା ବି ମିଳିଯାଏ ମାନେ ସେଠି ଯାଇ ଖାଇବା ପାଇଁ ବହୁତ ଆନନ୍ଦ ଲାଗେ ଏପରି ଭାବେ ମୁଁ ଏମିତି ରଥଯାତ୍ରା ପର୍ବକୁ ମୋ ପରିବାର ଆଉ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଏ ମାନେ ବହୁତ ଧୁମଧାମ ର ସହିତ ସେମାନଙ୍କ ସହିତ ମିଶିକି ମୁଁ ବହୁତ ଭଲ ପାଳନ କରେ। ଆଉ ଏଇଟା ଆମ ଜୀବନର ମାନେ ବହୁତ ଗୋଟେ ସ୍ମରଣୀୟ ମାନେ ଯେମିତିକି ସ୍ମରଣୀୟ ଆନନ୍ଦମୟ ମାନେ ଅନୁଭୂତି କି ଏ ମାନେ ତୁ କହିବୁ ଅନୁଭୂତି କି କଣ ଏମତି ଗୋଟେ ମାନେ ମତେ ମାନେ ଗୋଟେ ଭଲ ପର୍ବ ମାନେ ମୋ ପସନ୍ଦର ଗୋଟେ ପର୍ବ ହେଲା ରଥଯାତ୍ରା ମୁଁ ଗୋଟେ ବର୍ଷ ଆଗରୁ ପୁରା ଅନେଇକି ଥାଏ କେମିତି ମାନେ ରଥଯାତ୍ରା ଆସିବ କେମିତି ଭଗବାନ ଜଗନ୍ନାଥଙ୍କୁ ଦେଖିବି କେମିତି ରଥ ଟାଣିବି ଭୋଗ ଖାଇବି ଏମତି ମୁଁ ସବୁ ଭାବି ଭାବିକି ରଖିଥାଏ ଏମିତି ରଥଯାତ୍ରା ଆମର କଟିଯାଏ ଆଉ ସାଙ୍ଗ
ହଁ କିନ୍ତୁ ଯାାଇ ଯୋଉ ଯୋଉ ଭଗବାନ ଜଗନ୍ନାଥଙ୍କ ବିଷୟରେ ଗୋଟେ କଥା ଶୁଣୁ ମୁଁ ତତେ କହୁଛି ଏଇଟା ମୁଁ ଜଣେ ବଡ ଲୋକଙ୍କୁୁ ଠୁ ଶୁଣିଥିଲି ସେଥିପାଇଁ ତତେ ମୁଁ ବି ଶୁଣଉଛି ଶୁଣିଥବୁ କି ନାଇଁ ମୁଁ ଜାଣିନି ହେଲେ ମୁଁ ଶୁଣିକି ମତେ ବହୁତ ଖୁସି ଖଖୁସି ଲାଗିଲା ଜାଣିଛୁ ନା ଜଗନ୍ନାଥ କଣ ଭଗବାନ ଜଗନ୍ନାଥ ତାଙ୍କ ଭକ୍ତ ମାନଙ୍କୁ କହିଥିଲେ ମୁଁ କେବଳ ମନ୍ଦିର ଭିତରେ ନୁହେଁ ସମସ୍ତଙ୍କୁ ମାନେ ଆଗରେ ଆସିକି ତେଣୁ ପ୍ରତିିବର୍ଷ ତାଙ୍କ ଭାଇ ମାନେ ଭାଇ ବଳରାମ ରାମ ଓ ଭଉଣୀ ସୁଭଦ୍ରାଙ୍କୁ ମାନେ ମାନେ ସହିତ ଛାଡି ଯାତ୍ରା କରନ୍ତି ଭଗବାନ ମନ୍ଦିର ଭିତରେ ମାନେ ସୀମିତ ନୁହଁନ୍ତି ସେ ରାସ୍ତାରେ ଆସିକି ସମସ୍ତଙ୍କୁ ଦେଖନ୍ତି ମାନେ ତାଙ୍କ ନିଜ ଭକ୍ତ ମାନଙ୍କୁ ଦେଖନ୍ତି ତ ମୁଁ ଏଇଟା ଜାଣିନଥିଲି ଥିଲି କି ଭଗବାନ ଏମିତି ବି ଜଣଙ୍କୁ କହିଥିଲେ କି କି ମୁଁ କେବଳ ମନ୍ଦିର ଭିତରେ ନୁହଁ ସେ ମାନେ ମନ୍ଦିର ଭିତରେ ନୁହଁ କିନ୍ତୁ ସୀମିତ ବି ନୁହଁ ସେ ରାସ୍ତାରେ ଆସି ମାନେ ଆସନ୍ତି ସମସ୍ତଙ୍କୁ ଦେଖନ୍ତି ତ ଏଇ କଥା ପଦକ ମତେ ଶୁଣିକି ବହୁତ ଖୁସି ଲାଗିଲା କି ମାନେ ଯେତେବେଳେ ଜଗା ଦର୍ଶନ ମତେ ସବୁଠୁ ଜଗା ଦର୍ଶନ କରିଲେ ମତେ ବହୁତ ମାନେ ଖୁସି ଲାଗେ କି ବହୁତ ଶାନ୍ତି ଲାଗେ ଜଗାକୁୁ ଦେଖିଦେଲେ ବି ମାନେ ମୋ ଆଖି ପୁରା ପୂରି ଯାଇକି ଲାଗେ ଯେମିତି ଜଗା ପୁରା ମୋ ପାଖରେ ଅଛି କି ତ ଏମିତି ଲାଗେ ତ ଏଇଭଳି ମୁଁ ବି ସେମିତି ଅନେଇଥାଏ କି ଯେମିତି ତୁ ଏମିତି କହିଲୁ କି ହଁ ମୁଁ ବର୍ଷକୁ ଅନେଇଥିବି କେବେ ପୁଣି ସେ ରଥଯାତ୍ରା ଆସିବ ମୁଁ ଜଗାକୁ ଦେଖିବି ରଥ ଟାଣିବି ତ ମୁଁ ବି ସେମିତି ମୁଁ ବି ଏମତି ଅପେକ୍ଷା କରିଛି ତ ଆମ ରଥଯାତ୍ରା ଆସିଲେ ତ ବହୁତ ଆମର ବି ଏଇଟି ବହୁତ ହଉଛି ଯାତ୍ରା ହେଇକା ହଉଛି ବହୁତ କିଛି ଅନେକ ଜିନିଷ ବି ପଡୁଛି ତ ମୁଁ ମାନେ ମାନେ ଯାତ୍ରା ମାତ୍ରା ପଇଲେ ତ କିଛି କଥା ନୁହଁ ମେନ ହଉଛି ଜଗା ଜଗା ଦର୍ଶନ କରିଦେଲେ ବହୁତ ମନକୁ ଶାନ୍ତି ଆଉ ମାନେ ବହୁତ ଖୁସି ଲାଗେ ତ ଏମିତି ମତେ ବହୁତ ଭଲ ଲାଗୁଛି ତ ମୁଁ ଚାହୁଁଛି କି ତମେ ତୁ ଆଉ ଅଲଗା ସାଙ୍ଗ ମାନଙ୍କୁ ସବୁ କହିଛି ସବୁ ଆସିଲେ ମତେ ବହୁତ ଖୁସି ଲାଗିବ ଆସିଲେ ସବୁ ମିଶିକି ଆମେ ରଥ ଯିବା ମାନେ ରଥଯାତ୍ରାକୁ ଯିବା ଜଗାକୁ ଦର୍ଶନ କରିବା ଆଉ ରଥ ଟାଣିବା ଓ ମାନେ ବୁଲିକି ତୁ ଦେଖିବୁ ବି ଆମ ଗାଁରେ କେମିତି କଣ ହଉଛି ମାନେ ରଥଯାତ୍ରା ମାନେ କୋଉ ଭାବରେ ମାନେ ପାଳନ କରାଯାଉଛି ତ ମୁଁ ଭାବୁଛି ତୁ ଆସିଲେ ବହୁତ ଭଲ ହବ।
ନିଶ୍ଚୟ। ଯେହେତୁ ମତେ ଡ଼ାକୁଚୁ ୁ ଏତ ଶ୍ରଦ୍ଧାର ସହିତ ମେ ନିମନ୍ତ୍ରଣ କରୁଁ ଯିବା ପାଇଁ ଚେଷ୍ଟ କର ଆଉ ତୁ ଏତେ ଭଲ କଥା କହିଲୁ ଯେହେତୁ ମୁ ନି୍ଚୟ ଚେଷ୍ଟା କରିବି ଯିବା ପାଇଁ
ହୁଁ ତ ନିଶ୍ଚୟ ତୁ ଆସିବୁ ତ ଫାଷ୍ଟ ପ୍ରଥମଥର ପ୍ରଥମ କଥା ହେଲା କି ଫାଷ୍ଟ ଘରେ ପଚାରିବୁ ମାନେ ଘରେ କଣ କହୁଛନ୍ତି ତ ଘରେ ପଚାରିବୁ ତ ଆ ଲାଗୁଛି ଘରେ ଛାଡିବେ କାହିଁକି ଠାକୁରଙ୍କ କଥା ମାନେ ତ କେହି ତ ମନା କରିପାରିବେ ମ ଘରେ ଛାଡିବେ ତ ଆସିବୁ ତ ରହିକି ଦେଖିବୁ ଆମ ଗାଁରେ ମାନେ କୋଉ ମାନେ କେମିତି ରଥାକୁରଙ୍କର ମାନେ ମାନେ କିଛି ହଉଛିଉ ମାନେ ମାନେ ପର୍ବ ହଉଛି ତ ଆମ ଗାଁରେ ରଥଯାତ୍ରା ଅନେକ କେମିତି ବହୁତ କିଛି ପର୍ବ ବି ବହୁତ ଭଲ ଭାବରେ ପାଳନ କରାଯାଉଛି ଯେମିତି କହିବାକୁ ଗଲେ କି ମାନେ ରଥଯାତ୍ରା କଣ କି ଆମର ମାନେ ଓଷା ମାନେ ଖୁଦ୍ରକୁୁନି କି କୁମାର ଯେକୌଣସି ଓଷା ଆୁଡକୁ ବହୁତ ଭଲ ଧୁମଧାମରେ ଆମର ଏଠି ଉତ୍ସବ ହଉଛି ତ ତୁ ଫାଷ୍ଟ ତ ପ୍ରଥମେ ତ ତମ ଘରେ ପଚାର ତ କଣ କହୁଛନ୍ତି ତାପରେ ମତେ କହିବୁ ତୁ ନିଶ୍ଚୟ ଆସିବୁ ଯେମିତି ହେଲେ ବି ରଥଯାତ୍ରାକୁ ଆସିକି ପହଞ୍ଚିବୁ ହେଲା
ନିଶ୍ଚୟ ଯିବି
ହଉ ଆଉ ଏବେ କଣ କହିବୁ ଏବେ ମୁଁ ରଖୁଛି ପଛରେ କେବେ କଥା ହେବା ହେଲା
ହଉ ହଉ
ହଉ